ତୁଇ ନାଡା କଣ ତାର? ହାଲୋ ଜୟ ଜଗନ୍ନାଥ୍।
ଜୟ ଜୟନାଥ୍ କେମିତି ଅଛନ୍ତି?
ଆଉ ମୁଁ ଭଲ ଅଛି।
ଆଚ୍ଛା ଆଚ୍ଛା। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ୍ ଅସନ୍ତି।
ଆଉ ସକାଳେ ଜଳଖିଆ ସ୍ ହଁ ଆମ ଘରେ ତ ଭଲ ଅଛନ୍ତି। ଆଉ ସକାଳ ଜଳଖିଆ ସରିଲାଣି ନା ନାଇଁ?
ସକାଳ ଜଳଖିଆ ସରିସାରିଲାଣି।
ଓହୋ ଆଜି କଣ ହେଇଥିଲା?
ହେଇଥିଲା ବରା ପୁରୀ।
ହଁ ହଁ ବହୁତ୍ ବଢିଆ। ଆଉ ନାଉ ଆମର ମଧ୍ୟାହ୍ନ ଭୋଜନ ପାଇଁ କି
ମଧ୍ୟାହ୍ନ ଭୋଜନ ଖାଇନି କାଇବି।
ମାନେ କଣ ହେଇଚି?
ହେଉଚି ଭାତ ଆଉ ଚିକେନ୍ ହେଇଥିଲା ନା କଣ।
ଆଜ୍ଞା। ଆଉ ଯୋଉ ଆପଣଙ୍କର ସେପଟେ କଣ ସବୁ ପର୍ବପର୍ବାଣି ହୁଏ?
ହଁ ରଜ ପର୍ବ ଦୀପାବଳି ଅଷ୍ଟମୀ।
ଆଜ୍ଞା।
ତମର ସିଆଡେ କଣ ପର୍ବ ପର୍ବାଣି ହୁଏ?
ଆମର ଏପଟେ ରଥଯାତ୍ରା ତ ବହୁତ୍ ଭଲ ଭାବରେ ସେଲିବ୍ରେସନ୍ ହୁଏ ସାବିତ୍ରୀ ବ୍ରତ ଆଉ ଦୁର୍ଗାପୂଜା ବାସନ୍ତୀ ପୂଜା। ଆଉ ସବୁପ୍ରକାର ଯେତିକି ଆମର ଓଡ଼ିଶାର ପର୍ବପର୍ବାଣି ଅଛି ସବୁ ଆମେ ପ୍ରାଏ ପାଳନ କରୁ।
ଆମର ଇଆଡ଼େ ଦଶ୍ ଦଶହରା ବୟ ବହୁତ୍ ଫେମସ୍ରେ ହୁଏ ଭଲ ଆଗେରେ।
ଆଜ୍ଞା। ଆଉ ଆପଣଙ୍କର ଯୋଉ ସେପଟେ ପର୍ଯ୍ୟଟନ ସ୍ଥଳୀ ସବୁ କଣ ଅଛି?
କିଛି ବୁଝିପାରିଲିନି ତ?
ଆପଣଙ୍କର ସେପଟେ ଯୋଉ ପର୍ଯ୍ୟଟନ ସ୍ଥଳୀ କଣ ଅଛି?
ବୁଲାବୁଲି କରିଆକୁ? ଅଛି କପିଳାସ ଅଛି ଶିବ ମନ୍ଦିର ଭଲ। ଆଉ ଅଶୋକ ଧର ଆଉ ଜୋରନ୍ଦା।
ହୁଁ ହୁଁ।
ଜଗନ୍ନାଥ ମନ୍ଦିର ଗୋଟେ ଭଲ ଅଛି ସିଆଡେ ଭୁବର୍ଣ୍ନ ପାଖରେ।
ଆଉ ସେପଟେ ଆପଣଙ୍କର ଖାଇବା ପିଇବା କଣ ସମସ୍ତେ ଖାଆନ୍ତି ମାନେ ପ୍ରସିଦ୍ଧ କଣ ଖାଇବା?
ଭାତ ଖାଆନ୍ତି।
ନା ଯୋଉ ଆପଣଙ୍କ ମାନେ କୋଉ ଜିଲ୍ଲା ର କି?
କଁ କଇଲେ?
ଆପଣଙ୍କର କୋଉ ଜିଲ୍ଲା ଘର କୋଉ ଜିଲ୍ଲାରେ?
ଢେଙ୍କାନାଳ।
ହଁ ତାଏଲେ ତ ଆପଣଙ୍କର ବରା ବୋଧେ ସେଠି ବହୁତ୍ ପ୍ରସିଦ୍ଧ ମୁଁ ଶୁଣିଚି।
ହଁ ବିରି ବରା ବହୁତ ପ୍ରସିଦ୍ଧ।
ହଁ ହଁ ବିରିବରା କଥା କହୁଥିଲି। ଆଉ ବଢିଆ ଆଉ କେମିତି କଣ ସେପଟେ ବିରି ଉପରେ ପ୍ରସ୍ତୁତ କରନ୍ତି ଜାଣିଛନ୍ତି?
ତମର କୋଉ ଜିଲ୍ଲା ଘର?
ଆମର ବାଲେସ୍ୱର ଜିଲ୍ଲା ବାଲେସ୍ୱର ଜିଲ୍ଲା ଆମର।
ବାଲେସ୍ୱର।
ହୁଁ। ଆପଣଙ୍କର ସେ ଯୋଉ ବିରିିବରା କେମିତି ପ୍ରସ୍ତୁତି ହୁଏ ଜାଣିଛନ୍ତି କି?
ମୁଁ ସେ ବିଷୟରେ ଜାଣିନି।
ଆଚ୍ଛା ମତେ କେତେବେଳେ ପରେ କଲ୍ କଲେ ଟିକେ କହିଦେବେ ଆମେ ବି ଏପଟେ ବନେଇକି ଖାଇବୁ ସେମିତି। ଆପଣଙ୍କର ଯେମିତି ବରା ବନାଯାଏ।
ଆଜ୍ଞା ବିରିିବରାରେ ତ ମୁଁ ଯାଣିିନି ଏରା ଘରେ କରନ୍ତି।
ଆଚ୍ଛା ଆଚ୍ଛା ଆଉ ସେପଟେ ଚାଷବାସ ଆପଣଙ୍କର ଚାଷ ଜମି ଅଛି କି ନାଇ? ଆପଣଙ୍କ ଘରେ ଚାଷ ଜମି ଅଛି?
ଆଜ୍ଞା ପନ୍ଦର ଏକର ଜମି ଅଛି।
ଓହୋ ଦେଖି କଣ ଚାଷ ବାସ କରନ୍ତି ଆପଣଙ୍କର କଣ ଲଗା ସବୁ ହେଇଛି ପନିପରିବା ନା ଧାନ ଚାଷ ନା କେମିତି କଣ ସେ ବାଇଗଣ ଟମ୍
ତମ
ସବୁ ପନିପରିବା ଇଆଡେ ଲଗାଯାଏ। ଆଜ୍ଞା।
ଆଉ ଅଧିକ ଆମର ଇଆ ଲଗାଯାଏ ଆଖୁ ଲଗାଯାଏ ଧାନ ଲଗାଯାଏ।
ଆଚ୍ଛା ସେ ସବୁ ଯୋଉ ପନିପରିବା ଦାଖୁ ଧାନ ସବୁ ବିକ୍ରି କରାଯାଉଥିବ ନା?
ଆଜ୍ଞା।
ସେ କିି ଆଖୁ ସବୁ କଣ ସେଠି ଚିନି କଳ ମେସିନ ଅଛି ଚିନି ତିଆରି ହୁଏ ନା ଆପଣ ବଲଗା ବାହାର ଜିଲ୍ଲାକୁ ପଠେଇ ଦିଅନ୍ତି।
ଆମର ଅଛି ମେସିନ୍ ଅଛି। ହଁ ଆମର ଗୋଟେ ଫାକ୍ଟ୍ରି ଅଛି ଛୋଟ ଫକ୍ଟ୍ରି ଟେ।
ଆଚ୍ଛା ଆଛା କଣ ମାନେ ଆଖ ଆଖା ଖୁ ଯୁ କୋଉ ଯୋଉ ଋତୁରେ ହୁଏ ସେଇ ଋତୁରେ କେବଳ ଚିନି ହୁଏ ନା ସବୁ ଋତୁର ତ ଆଖୁ ନଥିବ କେମିତି କଣ ତାପରେ ଚିନି ତିଆ ପ୍ରସ୍ତୁତ ହୁଏ?
ଅଲଗାଦେଶରୁ ଅଣା ଯାଏ।
ଓହ ଅଲଗା ଜିଲ୍ଲାରୁ କି କୋଉଠୁ ମଗାଯାଏ ନା?
ଆଜ୍ଞା।
ଆପଣ ଯୋଉ ସେଇ ଫ୍ୟାକ୍ଟ୍ରି ଟା ଅଛି କେତେ କୁଇଣ୍ଟାଲ ଚିନି ବର୍ଷକୁ ଆପଣଙ୍କର ମାନେ ତିଆରି ହୁଏ କଣ କେମିତି ବିକ୍ରି କରନ୍ତି ଟିକେ କୁହନ୍ତୁ?
ସେ ବିଷୟରେ ଜାଣିନି କେତେ କୁଇଣ୍ଟାଲ କରାଯାଏ।
ଆଜ୍ଞା।
ଏ ଜାଣିଛି ବର୍ଷକୁ ବର୍ଷ କରାଯାଏ ବୋଲି।
ଆଚ୍ଛା ଆଚ୍ଛା ତାପରେ ସେଇଠୁ ମାର୍କେଟକୁ ଯାଇକି ବିକ୍ରି କରାଯାଏ ନୁହଁ।
ଆଜ୍ଞା।
ଆଚ୍ଛା ଗୁଡ ବି ପ୍ରସ୍ତୁତ ହଉଥିବ?
ଗୋଡ ଗୋଡ ବିଷୟରେ ଜାଣିନି ଚିନି ବିଷୟରେ ଜାଣିଥିଲି।
ଆଜ୍ଞାଜ୍ା ଆଉ ସେପଟେ କଣ କେମିତି କୁହନ୍ତୁ ଆଉ ଘରରେ କଣ ସବୁ ଖାଇବା ପିଇବା ବନାନ୍ତି ନା କଣ ପର୍ବପର୍ବାଣି ଏ ବିଷୟରେ ଯାହା ଆପଣ ଜାଣିଚନ୍ତି କୁହନ୍ତୁ ଆଉ।
ଏବେ ଏବେ ର ରଜ ପର୍ବ ଯାଇଚି ଜାଣିଥିବେ ତ?
ହଁ, ହଁ ସେପଟେ ରଜ ଆପଣ କେମିତି ପାଳନ କଲେ?
ଭଲରେ ପାଳନ କରାଯାଏ।
ନୂଆ ଡ୍ରେସ୍ ପତ୍ର ଆସୁଥିବ ବୋଧେ?
ଆଜ୍ଞା।
ହୁଁ, ହୁଁ।
ଆଉ ଏ ଆପ କୁ କେତେ ଦିନ ହବ ଚଲେଇଲେଣି?
ଅ ହେଇ ଦିନେ ଦୁଇ ଦିନ ହବ।
ଦିନେ ଦୁଇ ଦିନ?
ହୁଁ, ହୁଁ। ହଁ ଆପଣ ଯୋଉ ଚାଷ ଜମି ଅଛି ଜୈବିକ ସାର ବ୍ୟବହାର କରନ୍ତି ନା ଆପଣ ବାହାରର ଯୋଉ ଉ, ନା କେମିକାଲ ସାର ବ୍ୟବହାର କରନ୍ତି?
ଦିଟାଙ୍କ ମିଶେଇକି ବ୍ୟବହାର କରାଯାଏ।
ଜୈବିକ ସାର କେମିତି କଣ ପ୍ରସ୍ତୁତ କରାଯାଏ ଆପଣଙ୍କ ଘରେ?
ଗୋବର
ଆଜ୍ଞା ଆଉ।
ଆଉ ଉଁ, ଉଁ, ସେ ଗୋବର ଫୋବର ମିଶିକି ଆଉ।
ଗୋବର ହେରିକା ମିଶିକି। ଗାଈ ରଖିଛନ୍ତି କି? ମୁଁ କଇଲି ଆପଣଙ୍କ ଘରେ ଗାଈ ଅଛନ୍ତି?
ଆଜ୍ଞା।
ଯା ହଉ ଗାଈ ଅଛି ମାନେ ଆପଣ ମାନେ ଭଲ ସୁଧ କ୍ଷୀର ପାଉଥିବେ। ଆମର ତ ଏପଟେ ବହୁତ ପାଣି ମିଶେଇକି ଖରାପ କ୍ଷୀର ଦଉଚନ୍ତି କ୍ଵାଲିଟି ଭଲ ନୁହଁ।
ଆମର ସେମିତି ପାଣି ଫାଣି ମିଶା ଯାଏନି।
ହୁଁ, ହୁଁ ନା ବହୁତ ଭଲ ବଢିଆ। ଛେନା, ଦହି, କ୍ଷୀର, ଘିଅ ସବୁ ପିଓର୍ ପାଉଚନ୍ତି ଆଉ।
ଆଜ୍ଞା।
ଆଚ୍ଛା ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବୋଉ ମାମୁଁ ମାଇଁ
ଆଜ୍ଞା, ଆଜ୍ଞା।
ଅଜା ଆଇ ଅସନ୍ତି ସବୁ ଏଇନା।
ମାନେ ଆସିଚନ୍ତି ବଧେ ବୁଲିଆକୁ?
ଆଜ୍ଞା।
ଓହୋ, କୋଉଠି ମାମୁଁ ଘର କୋଉଠି?
ଆମ ଘର ଭୁବନ।
ଓହୋ ଭୁବନ, ଆଚ୍ଛା ଆପଣ ଢେଙ୍କାନାଳ ଜିଲ୍ଲାରେ ଉଁ, ଆ, ଆ, ମାନେ ଯୋଉ ଅ, ମାନେ ଏବେ ପାଣିପାଗଟା କେମିତି ଅଛି ଏବେ?
ଉଁ, ଭଲ ନାଇଁ। ବହୁତୁ ବର୍ଷା ପକଉଚି ଏବେ ଜୋରସରେ ଟିକେ ପକଉଛି।
ଆଜ୍ଞା।
ତୋମ ଆଡେ ପାଗ ଫାଗ କେମିତି ଅଛି?
ଆମର ଏପଟେ ବି ତିନି ଦିନ ହେଲା ବର୍ଷା ହଉଚି କିନ୍ତୁ କେତେବେଳେ ଟିକେ ଖରା ଦେଖଉଚି କେତେବେଳେ ବର୍ଷା ଏମ ତି ପୁରା ଦିନ ସାରା ଲଗାତାର ହଉ ନାହିଁ।
ଆମର ଲଗାତାର ଲାଗି ରହିଚି ଏକା ଖରା ଦଉ ନାଇଁ।
ଖରା ଦଉନି, ତୋମର ଖରାପ ଲାଗୁଥିବ ନା ଭଲ ଲାଗୁନଥିବ?
ନା ବହୁତ କୋତୁରା ଲାଗୁଛି।
ଉଁ, ହଁ ଜର ଥଣ୍ଡା ଏସବୁ ହେଇନି ତ?
ଜର ମତେ ହେଇନି ଆମ ଘରେ ଦି ଜଣଙ୍କୁ ହେଇଛି ମାମୁଁ ଙ୍କୁ ହେଇଛି।
ଓ ଆଚ୍ଛା ମାନେ ଔଷଧ କିଛି ଖାଇଲେଣି?
ଖାଇଛନ୍ତି କାଲି ଯାଇଥିଲେ ମେଡିକାଲ୍ ଯାଇଥିଲେ। ଏ ଡକ୍ଟର କହିଲେ କି ମେଡ଼ିସିନ୍ ଆଣିି ଖାଇଦବ ଭଲ ହେଇଯିବ।
ହୁଁ ହୁଁ ନାଇଁ ଘରେ ବି ଆପଣ ଯୋଉ ଆମର କାଢା କରିକି ଖାଉନଥିଲୁ କରୋନା ସମୟରେ ଗୁଜୁରାତି ଅଦା ଲଙ୍କା ଏ ସରି ଅ ଅଦା ଗୁଜୁରାତି ଜିରା ଆଉ ଗୋଲ ମରିଚ ଏ ସବୁ ପକେଇକି ଯୋଉ କାଢା ତିଆରି ହୁଏ ସେଇଟା କରିକି ଦେଲେ ବି ଜଲ୍ଦି ଭଲ ହେଇଯିବେ।
ଆମର ଇଆଡ଼େ ତେଜ ପତ୍ର ଏ ସବୁ କଁ ପକେଇ କାଢା ପିଅନ୍ତି।
ହୁଁ ହୁଁ ଆମର ବି ପିଅନ୍ତି ଏପଟେ ଥଣ୍ଡା ହେଲା ମାନେ ତ ଆମେ ପିଇବୁ ଆଉ।
ଆଉ ତମର ସିଆଡେ ମି ମିଠା କଣ ପ୍ରସିଦ୍ଧ ଅଛି।
ଆମର ଏପଟେ ଆମର ଏପଟେ ରସଗୁଲା ଭଲ ବନାନ୍ତି ଆଉ ଜିଲାପି ଭଲ ବନା ହଁ ଜିଲାପି ମାଲପୁଆ ଏ ସବୁ ଭଲ ବନାନ୍ତି। ଆଉ ବୁନ୍ଦିଆ ଲଡୁ। ଦୋକାନ ନେଇକି କିଏ କିଏ ଦୋକାନୀ ଭଲ ବନାନ୍ତିନି ମାନେ ଖରାପ କ୍ଵାଲିଟି ଦିଅନ୍ତି।
ଆଉ କଁ କୁହନ୍ତୁ?
ଆମର ଏପଟେ ବାଲେଶ୍ଵର କେବେ ଆସନ୍ତୁ ବୁଲିଯିବେ ବାଲେଶ୍ଵରରେ ତ କେତେ ପର୍ଯ୍ୟଟନସ୍ଥଳୀ ଅଛି ଜାଣିଥିବେ ପଞ୍ଚଲିଙ୍ଗେଶ୍ଵର ଆଉ ହଁ ଚାନ୍ଦିପୁର ସି ବିଚ୍ ଚାନ୍ଦି ହୁଁ ଆପଣ ବୁଲିଛନ୍ତି ଆସିକି ବାଲେଶ୍ଵରରେ? ଓ ହୋ ଭଲ ଲାଗିଲା ଆପଣଙ୍କୁ?
ହଁ ଭଲ ଲାଗିଲା ବହୁତ ବଢ଼ିଆ ମନ୍ଦିର ଅଛି।
ହଁ ହଁ ଆଉ ଯୋଉ କ୍ଷୀରଚୋରା ଏ କ୍ଷୀରଚୋରା ଗୋପୀନାଥ ଯାଇଥିଲେ?
ନା ସେଠିକି ଯାଇନି।
କ୍ଷୀରଚୋରା ଗୋପୀନାଥ ଅଛି ଏବେ ଗୋଟେ ଇମାମୀ ଜଗନ୍ନାଥ ମନ୍ଦିର ହେଲାଣି। ଆଉ ଚାନ୍ଦିପୁର କ୍ଷେପଣାସ୍ତ୍ର ଆଉ ପାଖରେ ତ ଦିଘା। ପୁଣି ବଳରାମ ବୋଲି ଗୋଟେ ମନ୍ଦିର ଆସିକି କେବେ ବୁଲିକି ଯାଆନ୍ତୁ ଭଲ ଲାଗିବ ଆପଣଙ୍କୁ। ବହୁତ ସାରା ପର୍ଯ୍ୟଟନସ୍ଥଳୀ ଅଛି ଖାଇବା ପିଇବା ବି ଆମର ଏପଟେ ଭଲ।
ତମ ତମର ସିଆଡେ ଗ୍ୟାସ୍ ଫ୍ୟାସ୍ କେମିତି କଣ ଚାଲିଛି ଦିଆ ଦୁଇ?
ହଁ ଗ୍ୟାସ୍ ତ ଏବେ ଟିକେ ମାନେ ପୋ ମାନେ ଅସୁବିଧା ଅଛି ମାନେ ଯୋଉ ଘରୋଇ ଲୋ ଲୋକଙ୍କ ପାଇଁ କି ଗ୍ୟାସ୍ ମିଳୁଛି କିନ୍ତୁ ଯୋଉ ମାନେ ଦୋକାନ ବଜାର କରିଛନ୍ତି ଛଣାଛଣି ଦୋକାନ ତେଲ ଭାଜି ଦୋକାନ ସେମାନଙ୍କୁ ଗ୍ୟାସ୍ ବହୁତ ରେଟ୍ ରେ ମିଳୁଛି ଅଧିକ ଦାମ୍ ଦୁଇ ହଜାର ତିନି ହଜାର ଟଙ୍କା ତ ସେମାନେ
ସେଠାରେ ଗ୍ୟାସ୍ ମିଳୁଛି ମି ପୁଣି ମିଳୁନି ଆମର ଗୋବର ଗ୍ୟାସ୍ କଣ ଅଛି ଫ୍ୟାକ୍ଟ୍ରିଟା ଅଛି ସେଠି
ଓ ଘରେ ଗୋବର ଗ୍ୟାସ୍ କରିଛନ୍ତି? ତ ଭଲ ତ ମାନେ ଏବେ ଯୋଉ ଗ୍ୟାସ୍ ପ୍ରୋବ୍ଲେମ୍ ହଉଥିଲା ଆପଣଙ୍କ ଘର କିଛି ଅସୁବିଧା ହେଇନଥିବ ନୁହଁ?
ଆଜ୍ଞା।
ସେଟା କେମିତି କଣ ତିଆରି କରୁଛନ୍ତି ଟିକେ କହୁନାହାନ୍ତି ଆମେ ବି କରିବୁ ଏପଟେ।
ସେଟା ବହୁତ ଲାଗିବ ଟାଇମ୍ ବହୁତ ଲାଗିବ ଟିକେ। ଏଇଆ ବଢିଆ ଗୋବର ଗ୍ୟାସ୍ ହବ।
ସେ କେତେ ଟଙ୍କା କଣ ଖର୍ଚ୍ଚ ହବ?
ସେ ବିଷୟରେ ଜାଣିନି ଘରେ କରିଥିଲେ।
ଓ ହୋ ଆଚ୍ଛା ଆଚ୍ଛା ବାବା କରିଛନ୍ତି?
ଆମର ଗ୍ୟାସ୍ ଯୋଗୁଁ ଇଆଡେ ଅସୁବିଧା ଏତେ ନାହିଁ।
ଓ ଗୋବର ଗ୍ୟାସ୍ କଣ ସମସ୍ତଙ୍କ ଘରେ ଅଛି ନା ଆପଣଙ୍କ ଘରେ ଏକୁଟିଆ।
ଆମର ଗୋଟେ ବଡ଼ଡ ବଡ଼ ସେ ହେଡି ସମସେ ନଉଚନ୍ତି ଆମ ଫ୍ୟାମିଲିଟା ଖାଲି।
ଆଜ୍ଞା ଆଜ୍ଞା।
ଆଉ ଟାଇମ୍ ହେଇଗଲାଣି ହଉ ରହୁଛି ପଛ ପଛେ କେବେ କଲ୍ କ
ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର ନମସ୍କାର ଉଠୁରେ।